ହୁଁ।
ହଁ।
ଆଉ ପୁତୁରା ସହିତ କଥା ହେଇନୁ ବସଉଛି କରିବି।
ପରଦିନ ତା ସହିତ କଥା ହେଇକି କିଛି ଲାଭ ନାହିଁ। ଏତେବେଳେ କଲ୍ କଲେ ଝଗଡ଼ା କରୁଚି। ମତେ ତୁ କାଣ୍ଡେଇ ତୁ ହଗୁଲି। ଏମିତି କହିକି ମୁଁ ତାକୁ ସୋ ଗାଳି କର୍ ଚି ନା ଯାହା କଲେ ବି ଏଇଟା କର୍ ନା ସେଟା କର୍ ନା ଏଇଟା କର୍ ନା।
କାଇଁ ଗାଳି କରୁଚୁ।
ତୁ ଗ ନେଇକି ତାକୁ ରଖେ ତିନି ଦିନରେ ତ ମୁଣ୍ଡ ଟାକୁ ଖରାପ୍ କରିଦବ। ମୁଁ ତ ତାକୁ ତେଇଶି ଚବିଶ୍ ଦିନ୍ ରଖିଲି।
ଆରେ ତୋ ଘର ର ଛୁଆ ସେ ତୁ ରଖି ପାରିବୁ ନାଇଁ କି ରଖିବୁ। ତୁ ତ ମା ସେ ତା ମା କୁ ଛାଡ଼ିକି କେମିତି ରହିଗଲା ପିଲା।
ରହିଯାଉଛି ତ ମୋ ପାଖେରେ।
ଉଁ ହୁଁ।
ଛି ଖାଉନି ନା ଆଉ ସେ ଗାଈ କ୍ଷୀର ପିଉଚି ଆମର ତ କ୍ଷୀର ଆସୁଛି।
ତୋ ଯୋଉ ଭଉଣୀ ତ ପିଇଶି ଝିଅ।
ହୁଁ।
ମାନେ ଏଇ ଏବେ ଯୋଉ ଯାହାର ଛୁଆ ଜନ୍ମ ହେଇଚି ବେ।
ହଁ ହଁ ହଁ ହଁ।
ଠିକ୍ ହେଲେଣି?
କଁ ହେଲାଣି?
ଠିକ୍ ହେଲେଣି କି ମାନେ ଛଅ ମାସ ପର୍ଯ୍ୟନ୍ତ ଟିକେ ନାକୁ ରେଷ୍ଟ ନେବାକୁ ପଡେ ନା।
ଛଅ ମାସ କୁଆଡେ ପୁଅ କୁ ବା କାଲି କାଲି ନା ପରଦିନ ତିନି ମାସ ଚାଲିଲା ଲ। ମୁଁ ଦେଇଥିଲି ଯୋଉ ଫୋଟୋ କାଲି ବୋଧେ।
ହୁଁ ହୁଁ। ଆଙ୍କ ଛୁଆର କଉ କ୍ଲାସ ହେଲା।
ତାର ଷ୍ଟାଣ୍ଡାର୍ଡ ଟୁ ହବ ଏଇ ବର୍ଷ ଏ ମାନେ ହଁ ଦୁଇ ସେ ସେଇଥିରେ ନାଚ କ୍ଲାସ ଯାଉଚି ପହଁରା କ୍ଲାସ ଯାଉଚି ମୁଁ କହିଲି ପହଁରା କ୍ଲାସ କାଇଁ ଯାଉଚି ବାରିପଟେ ତ ପୋଖରୀ ଅଛି ତାକୁ ପ କେଇ ଦବୁ ସେ ଶିଖିଯିବ।
ଆମ ଝିଅ ବି ଯାଉଛି।
ଓହୋ ଗେଲୁୁର ଡ୍ୟାନ୍ସ ଭଲ ହଁ ମୁଁ ଦେଖିଛି ତା ଡ୍ୟାନ୍ସ କରିଲ ମାନେ ମସ୍ତ ନାଚୁଚି ସିଏ।
ଓଡିଶୀ ନାଚୁଚି ସେ ତ ଦୀପାର ୟୁଟ୍ୟୁବ ଚାନେଲରେ ଦେଖିଚୁ?
ନା। ଦୀପା ଯେ ଯେ ଦିଏ ମୁଁ ସେଇଥିରେ ଦେଖିଛି ବଢ଼ିଆ କରୁଚି। ମାନେ ତା ଏଜ୍ ଅନୁସାରେ ସେ ବହୁତ ଭଲ କରୁଚି।
ସେ ତ ଏପଯ୍ୟନ୍ତ ଓଡିଶି ନାଚିନି ଶିଖୁଛି ଖାଲି କିନ୍ତୁ ଏମାନେ ଯେହେତୁ ଛୋଟ ଛୋଟ ଯାକ ଅଛନ୍ତି। ତ ଓଡିଶୀ ଷ୍ଟେପ କରିପାରିବେନି ତାପରେ ଷ୍ଟେଜ ଉପରକୁ ଗଲେ ମାନେ ଯୋଉ ମଞ୍ଚ ଉପରକୁ ଗଲେ କାଳେ ଭୁଲିଯିବେ କି କଣ ବୋଲି ତାଙ୍କୁ ସେମାନଙ୍କୁ ଏବେ ଓଡିଶୀ ନାଚିବାକୁ ଦଉନାହା
ହୁଁ ହୁଁ ହୁଁ କୋଉଠି ଶିଖୁଛି?
ସେ ଆମର ଘର ପାଖରେ ଗୋଟେ ଅଛି କଣ ତ ନୃତ୍ୟଶାଳା ବୋଲି ଗୋଟେ ଥିଲା। ସେଇଟାର ତା ମାନେ ତାର ଟିଚ ଟିଚର ଯିଏ ଅଛି ସେ ନୃତ୍ୟ ସ୍ଥଳରେ କହୁଥିଲା
ହୁଁ ହୁଁ ହୁଁ
ସଙ୍ଗୀତ ମହାବତରରେ ବି ପଢୁଛି
ଉତ୍କଳ ସଙ୍ଗୀତମାତାଳ
ହଁ ତାଙ୍କ ପାଖରେ ଶିଖୁଛି ସେ ଆଉ ସେ ସେ ଯିଏ ଦିଦି ଯିଏ ସେ ମୋ ଭାଇ ର ସାଙ୍ଗ ଶୁଭଦା ଆ ଲାଇଫ ଦି ବର୍ଷ ତିନି ବର୍ଷ ବାହା ହେଇଛି ତା ଝିଅ ଟ ଏବେ ହେଇଛି ତ ସେ ଶିଖେଇ ପାରୁନି ପିଲା ରଖିଛି ସେମାନଙ୍କୁ ଶିଖଉଛନ୍ତି ଆଉ ଯେ ଏବେ ସେ ଖାଲି ସମ୍ବଲପୁରୀ ଆଉ ଅଲଗା ଯାହା ଓଡିଆ ଗୀତରେ କି ଭଜନରେ ଯାହା ନା ନାଚୁଚି ଆଉ ଅଲଗା ଆଉ କିଛି ନାଚୁନି ନାଚିବା ଆସ୍ତେ ଆସ୍ତେ ଆଉ
ନାଇଁ ସେ ଭଲ କରୁଛି କରିପାରିବ ସେ ଆଗକୁ ବି
ଟିକେ ପତଳା ଯଦି ଟିକେ ହେଇଯାଆନ୍ତା
ଏବେ କେତେ ପତଳା ହେଲାଣି ସେ ଆଗରୁ କେତେ ଗୋଲ ଗୋଲଟେ ଦେଲା ଆହୁରି କେତେ
ନାଇଁ ଆଉ ତାର ଯୋଉ କଣ କହିଲୁ ଏସନ ଫୁଲିଆ ଦେହ ଥଣ୍ଡା ଦେହକୁ ତ ଥଣ୍ଡା ଟା କେବେ ଦେହରୁ ଛାଡୁନି ତାକୁ ସବୁ ଡକ୍ଟର ମାନେ କହୁଛନ୍ତି ଓଜନ କମା
ଆଚଛା
କାଁନା ତା ବୟସ ଅନୁସାରେ ତା ଓଜନ ଟିକେ ଅଧିକା ହେଇଯାଉଛି
କେତେ ଅଛି ଏବେ?
ଥାର୍ଟି ଟୁ ନା କେତେ ଅଛି
ଆରେ ବାପରେ ତ କେତେ ହେଲା
ଆଠ
ଆପଣ ଝିଅ ଟା ଗୋଟେ ବର୍ଷ ସାନ
ବଡ଼
ଏତ ସେଠି ହଁ ବଡ
ହୁଁ ତୋ ଝିଅରେ ଜନ୍ମ ହେଲା ବୁ ମୋ ଝିଅରେ ଜନ୍ମ ହେଇକିନା ମାସ ମାସେ ଡାକୁଥିଲା ଲ ଆଈ ଡାକୁଥିଲା ସମସ୍ତଙ୍କୁ ଆଈ
ହୁଁ ହୁଁ ହୁଁ
ସେ ସମସ୍ତଙ୍କୁ ଆଇଡାକେ
ବର୍ଷେ ଦେଢ ବର୍ଷ ଗ୍ୟାପ୍ ରହୁଛି ଦି ଜଣଙ୍କର ଏ ଶୁଣେ ମମତା ମ୍ୟାମ ଏବେ ତ୍ରିଲି ହଁ ମମତା ମ୍ୟାାମଙ୍କ କଥା ମନେ ଅଛିଟି
ସେତ ବାହା ହେକି କଣ କଣ କର
ସେ ଖାଲି ମାନେପ୍ରିଲିମ ଆଉ ମ ହିଁ ଦଉଛନ୍ତି ସେ ଆଉାଣି ଜାଣି ପାରୁନି ହାଇ ରେଟ ଏବେ ତାଙ୍କର କୋଚି ନାଁ ବି କଣ ଗୋଟେ ରଖିଥିଲେ ଅପୂର୍ଣ ସଙ୍ଗମିତ୍ର ମଙ୍କ ପାଖରେ ତ ପିଲା ହିଁ ନାହାନ୍ତି ର ଏବେ ବି ଯାଉଛି ମ୍ୟାମଙ୍କ ପାଖକୁ
ସେଠ ଆ ଭଲି
ସେତେବେଳ ସେ କିିଏ
ନଠ ପାଣିିବ କି
ଯାଉଛିିବା ମ୍ମା୍ୟମ ପାଖକୁ
ନାଇଁ ନାଇଁ ମତେ କଣ କହୁଥିଲେ ତମେ ମାନେ କେବଳ ନାଇଁ ନାଇଁ କଁ କଇଥିଲା ମନେ ଅଛି ମୋତେ ତମାନେ ପାଠ ଖାଲି ସେମିତି ପଢୁଚ ଆଉ ଖାଲି ବାହା ହବ। ଆଉ କିଛି କରିପାରିବନି ଖାଲି ସିଏ ପାଇଁଁ ଦୌଡ଼ୁଉଚି। ପାଇଯିବା କଥାନା।
ସେପାଇବେନିବି
ନାଁ ଗୁରୁଙ୍କୁ ସମ୍ମାନ ଦେଲେ ସେଥିରେ ତାର ହବ ଯିଏ ଗୁରୁଙ୍କୁ ସମ୍ମାନ ଦେଇସକିନି ତାର ହବନି।
ଗର୍ବିଟା ପ୍ରବଳ ଗର୍ବୀ ଅହଂଙ୍କାରୀ।
ହବନି ଯିଏ ଆମର କୂଳ ଦୁଆକୁ ଗଠିଆ କରାନ୍ତି ତମେ ସେସମ୍ମାନ ଦବନି ସେପାଇବ କୋଉଠୁ
ଇଏ ପାଇଗଲା ବୁବୁ ବୁ ବୁ ଅଛି ଲିଗାଲ ଅଫିସର୍ ବୁବୁ କଥା ମନେ ଅଛି ମ୍ୟାମଙ୍କ ପାଖରେ ମ୍ୟାମଙ୍କ ଘରେ ଯୋଉ ଜ୍ଞାନ ବୁବୁ ରୁହନ୍ତି ଜ୍ଞାନ ବୁବୁ ଆଉ ଗୋଟେ ବ୍ରହ୍ମପୁର ନା ନା ଡେଙ୍ଗା ହେଇକି ପତଲା ହେଇକି ବଢିଆ ପିଲାଟେସେ ସନ୍ତୋ ଶିଷ୍ଟ ସିଏ ଅଛି ସେ ଝଡ଼ସୁଗଡ଼ାନା କୋଉଠି ଗୋଟେ ଅଛି ଏବେ ଭଲ ପ୍ୟାକେଜରେ ଅ ଛି ଜ୍ଞାନତ ହାଇ କୋଟରେ ଅଛି ସେପୁରା ମାନେ ମାନେ ପୁରା ଶିଖିଗଲାଣି ପ୍ରୋସିଜିର ଅ ଂଲି ସେଇଙ୍ଗ୍ଲିସ୍ କୋଉଚି କେରିଂ ଫିଅରିଂ ସବୁ କରୁଚି ଆଉ ଆର ଆଗତ ମୁଁ ଜାଣିନି ରୁଦ୍ରକୁବି ମୁମଝିରେ ଦେଖଥିଲି କୋର୍ଟରେ କଥାବାର୍ତ୍ତା କିଛି କଲାନି ମୋର କଣ ଦରକାର୍ ମୁଁ ତାସହିତ ଉପରେ ବଢିକି କଥା ହେବି। ଜ୍ଞାନ ଯୋଉଠି ଦେଖୁଚି କଥା ହଉଚି। ନାଁ।
ରୁଦ୍ରର କଥାହିଁ ସମସ୍ତଙ୍କୁ ଖରାପ୍ ଲାଗେ।
ହୁଁ।
ମାନେ ବୟସରେ ସିନା ସାନ ଖାଲି କଥାଅରା ତାର ବହୁତ୍ ବଡ଼ ବଡ଼
ଟେମ୍ପିରିିଆଟା।
ଟେମ୍ପିରିଆଟା ପଉ ମାନେ ଏମିତିରେତ ଏବେତ ଅଛିଯେ ପୁରୀ ଜିଲ୍ଲାର ପିଲାମାନେ ଏମିତିହିଁ କଥାବାର୍ତ୍ତା କରନ୍ତି। ଭକିଲିଆ କଥା। ଦେଖ ସବୁ ନୁହଁ ଏ ଗେଲୁ ସିଏବିତ ପୁରୀର ଏ ତାରତ ବହକିଲିଆ କଥା ନାହିଁ।
ସମସ୍ତେ ନୁହଁ କିଛିଟା ରହୁଛନ୍ତି।
ତା ପାଟିରୁତ କଥା ବାହାରିଲା ଏଳୁ ଏଁ ପେଏଁ ଢେଏଁ ଏନ୍ତି କଥା କହୁଚିସେ।
ହଁ।
ଯେ ଏବେବି ତୋତେ କହୁଚି ତୁତାମୂଷା ଚୋରି କରୁଚୁ ଜାଣିଚୁ।
ମା ହେଲେ କଁ ପାଇଁ ସେବେଠୁ?
ସେବଠୁ କହୁଚିସେ ମୋମୂଷା ଚୋରି କରି ଦେଇଚିବା। ତାମା
ଆଇପ୍
କଣ ପିଲାଙ୍କ ମନରେ ଯୋଉଟା ପଶିଥିବ ସେଇଟା ବାହାର କରିବା କଷ୍ଟ।
ଥିଲା ବୁ କଷ୍ଟ। ମାନେ ତାର ମନେ ଅଛି ଏବେବି ଯାଏଁ ସମୀକ୍ଷା ଆଣ୍ଟି ତା ମୂଷା ଚୋରି କରିଦେଇଚି।
ଯାହଉ ମାନିବାକୁ ପଡ଼ିବ ତାକୁ।
ଭଲ ବୀବନ ରଖିବା ବି। ମାନେ ସେ ଜୀବନ ସାରା କହିବ ତମେ ମୋ ହୋ ମାଉସୀର କିିଏ ଗୋଟେ ସାଙ୍ଗଟେ ଥିଲା। ସମୀକ୍ଷା ନାଁରେ?
ଯିଏ ମୋ ମୂଷା ଚୋରେଇକି ନେଇକି ପଳେଇଥିଲା।
ହଁ, ସେ ନିତୁକୁ ଜାଣି ପାରୁନି ତ। ନାଁ ନିତୁକୁ ଜାଣୁନି ମାନସୀ ପ୍ରଜ୍ଞାକୁ ଜାଣୁଚି, ନିିତୁକୁ ଜା
ହୁଁ ହୁଁ।
ଚା ସହିତ ଆକାଶବାଣୀ। ଚାହା ସହିତ ବେ ଇଚ୍ଛା ନଥାଏ ନା?
ହଁ।
ଯାହା ସହିତ ବେଶୀ ତମେ ମିଶିବ ତ ତା କଥାଟା ହିଁ ମନେ ରଖିବ ନା।
ହୁଁ, ହୁଁ, ହୁଁ।
ତୁ କଣ ତୁ ଟିକେ ମିଶାଣିଆଣିଟା, ନୀତୁ ହଁ ତୁ ବି ଛୁଆ ବେଳେ ଗେଲ ଫେଲ କରି ପକଉଥୁଲୁ। ନୀତୁ କରେ କିଏତ କରେନି?
ନାଁ।
ହୁଁ।
ମୁଁ କମ୍ ଯାଇଛି ତ ତମ ଘର ଲୋକ ସହିତ ମୁଁ ବେଶୀ ପୁସ୍। ମାନେ ବେଶୀ ମିଶାଣିଆ ମାନେ ମିଶିଛି। ନିତୁ ଏଇକା ମତେ ବି ଲାଗେ।
ମୁ ଫୋନରେ କଥା ହେଇଯାଉଛି।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
ଥାଏ ସେ ଆସିଲେ ଘରକୁ କିନ୍ତୁ ଏତେ ମିଶି ପାରେନି ସେ ନୀତୁଟା ମିଶାଣିଆ ନୁହଁ।
ଏଟା ଟିକେ ଗର୍ବୀଟା।
ଦେଖୁଚି।
ହଁ।
ମୁଁ ଏ ପଯ୍ୟନ୍ତ ଗାଧେଇନି, ଉଁ
ବ୍ରସ୍ କରୁନୁ ଲୋ।
ବ୍ରସ୍ କରିନୁ, ଚା ପିଇନୁ, କିଛି କରୁନୁ। ଭାଇ ମତେ ବୁଝଉଛନ୍ତି, ହେଲା ଭାଇ କହୁଛନ୍ତି ମାନେ ଏ ଏତେ ଜିଦ୍ଦିଟା କଲେ ଭଲ ନୁହଁ, ନିଜେ ଜାଣନ୍ତୁ ମେଡ଼ିକାଲରେ କୋଉରେଟରେ ପଇସା ଥରେ, ଆଉ ତମେ ଯଦି ବୁଝିଲା ସୁୁଝିଲା ମଣିଷ ହେଇଥାନ୍ତ ବୋଲି ଏମିତି କଣ କଥାବାର୍ତ୍ତା କରିଥାନ୍ତ?
ଇସ୍ ତେଲ ମରା ହଉଛି।
ସେ ତେଲମରା କାମ ଦଉନି ଆଉ।
କାଲି ଯିବୁ ଆଉ ଥରେ ଝାରସୁଗୁଡା, ଏ ସରି କାଲି, ହଁ, ହଁ। ଭଲ ତୁ ଯିବା ଆସିବା କରୁଛୁ ତୋ ଗୋଡ଼ କେମିତି ବିନ୍ଧୁନି ଲୋ।
ଗଲାଣି ଆଉ ଗୋଡ଼ ହାତ କଣ ବିନ୍ଧିବ, ହଉ ରଖେ ହେଲା।
ହଁ, ହଁ, ହଁ, ହଁ।